ହ୍ୟାଲୋ।
ହ୍ୟାଲୋ।
ହଁ।
କଣ କରୁଛ?
ଅଛି ଆଉ ଆପଣ କଣ କରୁଛନ୍ତି?
ମୁଁ ପରଟା କରୁଥିଲି କହିଲି ଟିକେ କଥା ହେଇକି ଆସେ ଦଶ ମିନିଟ୍।
ହା ହା ହା ମୁଁ ବସିଛି ଆଉ।
ଓ ହଉ ରୋଷେଇ?
ରୋଷେଇ ମା କରୁଛନ୍ତି।
ହୁଁ ଅ ହଉ କୋଉ ଗାଁ କହିଲେ ଆପଣଙ୍କର?
ଆମର
ହୁଁ ହ ହଉ।
ତମର?
ଆମର ମଧ୍ୟମୁଣ୍ଡ।
ମଧ୍ୟଖଣ୍ଡ?
ହଁ
ଓହୋ!
ଦଶପାଲା ମାେହ ହେଲା
ହଁ ଜାଣିଲି ଆପଣ ମିୟାରେଡ୍
ମ୍ୟାରଡ଼୍
ଓହୋ!
ହଁ ଆଉ କଣ କରୁଛ? କୁଆଡେ ରଜ ରେ କୁଆଡେ ବୁଲାବୁଲି ଯାଇଥିଲ?
ରଜରେ ହଁ ଭୁବନେଶ୍ଵର ଯାଇଥିଲି ଆଉ।
ହଁ କେଉଁ ମନ୍ଦିର ଦେଖି ଯାଇଥିଲ ନା କଣ?
ଅ ନାଇଁ ଏମିତିି ନର୍ମାଲ ସେ ଲିଙ୍ଗରାଜ ଟେମ୍ପଲ ବିନ୍ଦୁସାଗର। ତାପରେ ପାର୍କ ଗୁଡ଼ାକ ଆ ଆଉ ସେ ସାଇମନ୍ଦିର କମିତି ଆଉ
ହୁଁ
ଆପଣ?
ରଜରେ ଯାଇଥିଲୁ ପୁରୀ। ପୁରୀ ଯାଇଥିଲୁ ହୁଁ ଫାଷ୍ଟ ରଜ ଦିନ ଯାଇଥିଲି ପୁରୀ। ପୁରୀ ଯାଇଥିଲୁ ଏବେ ପ୍ରବଳ ଭିଡ ରଥ ତିଆରି ହଉଛି ନା।
ହଁ
ଭିଡ଼ା ପ୍ରବଳ,
ହୁଁ
ରଜ ଆଉ ଇଆକୁ ସମସ୍ତେ ଯାଉଛନ୍ତି ବୁଲିବା ପାଇଁ। ଆଉ ପ୍ରବଳ ଭିଡ଼ ଯେ ଆ ଲୋକ କୋ ଚେଲା ବଲା
ରଥଯାତ୍ରା ମାନେ ତ ନିହାତି ଭିଡ ହେବ ହଁ
ହଁ ପା ଟେନା ବେଲା କରିଦଉଛନ୍ତି ଆଉ। ଗଲୁ ଆଡେ ରଥଯାତ୍ରା ସେଆଡେ ଗଲୁ ନରେନ୍ଦ୍ର ପୋଖରୀ ଗଲୁ। ଆଉ କଣ କି ଉଁ। ନାଇଁ ମୋ ହଜବେଣ୍ଡ ମୋ ପୁଅ ମୁଁ ଆଉ ଆଉ ତିନିଦିନ।
ଓହୋ
ଆମ ଫାମିଲି ଆଉ।
ହଁ।
ହଁ। ଆପଣଙ୍କ ଘରେ କିଏ କିଏ ରହୁଛନ୍ତି।
ଆମେ ବାବା ମୁଁ ମା ଝିଅ।
ହୁଁ ଦୁଇ ଭଉଣୀ।
ତିନି ଭଉଣୀ ଆମେ ଦିଦିର ମ୍ୟାରେଜ ସରିଗଲାଣି।
ହଁ।।
ସେପଟେ ଦଶପଲା ଜାନି ଦଶପଲା ଜାାନି ସେଇ ଡିଗିରି।।
ହଁ ହଁ ଏବେ ପାଖରେ ତ ହଉ ହଁ। ହଁ ହଉ ଭଲ ଅଛନ୍ତି ଫାମିଲେ ରେ ସମସ୍ତେ।
ହଁ ସେମିତି ଆଉ ଆପଣ।
ହଁ ସମସ୍ତେ ଭଲ ଅଛନ୍ତୀ। ଯାଇଥିଲୁ ବୁଲାବୁଲି ସେଇଦିନ ଆସି ଯାଇକି। ଗୋଡା ହାତ ଗୁରା ବଥା ପୁରା। ଆରେ ଉଁ ବେ ଏ ପୁରୀ ଗଲେ ବେଶୀ ଚାଲି ବାକୁ ପଡୁଛି ନା।
ହଁ।
ହଁ ଅଟୋରେ କେତେ ଯିବ ଚାଲିବାକୁ ପଡିବ ବାଇକ ଇଆଡେ ଯେମତି ଯାଉଛି କି। ଯାଉଛି ଯେ ପୁଣି ବାଇକ ଯାଇକି କୁଆଡେ ପୁଣି ଷ୍ଟାଣ୍ଡ ରେ ରଖ ଇଏ କର ସିଏ କର। ଏମିତି ଟ୍ରେନରେ ଯିବ ଭାରି ବେଟର। ହଁ ଟ୍ରେନରେ ଏଇ ଦଶ ପଲା ଯୋଉ ଷ୍ଟେସନ ନୁହେଁ ଅନ୍ଧାରକୋଟ। ସେଇ ଷ୍ଟେସନରୁୁ ଗଲୁ ପୁରୀ ଗଲୁ ମାତା ମଠ ଗଲୁ ଆଡେ ବୁଲାବୁଲି କରିକି ଆସ।
କେତେ ଦିନି ରହିଲ ନା କଣ।
ହଁ ଗୋଟେ ଦିନ ରହିଲୁ।
ଓ ହୋ।
ଗୋଟେ ଦିନ ରହିକି ଯେଉଁଦିନ ଗଲୁ ସେଇଦିନ ରାତି ରହିଲୁ।
ପୁରୀରେ ରହିଲେ ବୁଲିବା ଟା ଠିକ ହବ ନହେଲେ ବୁଲି ପାରିବନି କୁଆଡେ।
ହଁ ବା। ଗୋଟେ ଦିନ ରହିକି ବୁଲାବୁଲି କରିକି ଆସିଲୁ ଆଉ।
ଆଉ କଣ ଖାଇଛ ହୁଁ ସେମ ଟାଇମରେ ପଚାରିଲେ।
ହଁ ହଉ ମୁଁ ଖାଇଥିଲି କଣ କହିଲ ଯୋଉ ପିଜୁଳି।
ଓହୋ ମୁଁ ମ୍ୟାଗି ଖାଇଥିଲି ଆଉ।
ହଁ ପିଜୁଳି ଆଣିଥିଲେ ମୋ ବଡ ଭାଇ ତ ଦେଢଶୁର। ଆଣିଥିଲେ ସେଇଥିରୁ। ରୁ ଦିଟା ଖାଇଦେଲି ଆଉ କିଛି ଖାଇନି କହିଲି ଯାଉଛି ପରଟା ଆଉ କଥା ହେଲି ଟିକେ ଆଉ ଜଣେ ସାଙ୍ଗରେ। କହିଲି ଯାଉଛି ପରଟା ଟିକେ କରିଦେଇକି ଅଧା କରିଦେଇକି ତା ପରେ କହିଲି ନାଇଁ ଆସେ ମୁଁ କଥା ହେଇକିରି।
ଅଧା କରିକି ଥୋଇ ଦେଇକି ଆସିଛି ଏ ଖାଇବାକୁ ଏମିତି ଇଏ ନାହିଁ ମ ତରବର ନାହିଁ।
ହଁ କେବେଠୁ ମାନେ ଏଥିରେ ଇଏ ହେଲେଣି କଲେଣି ଏମତି।
ଏଇବା ମୋର ହେ ହେଲାଣି ଉଁ ଏ ସାତ ଆଠ ଦିନି ହଵ।
ଓହୋ ତା ମାନେ ଏବେ ଏବେ କରୁଛନ୍ତି ମାନେ କଲ ରିସିଭ୍ କରୁଛନ୍ତି। କେବଳ ମାନେ ତମ ଆଡୁକୁ କିଛି ଟ୍ୟାକ୍ସ ଯାଇଛି। ମୋର ବି ସେଇ ସେମ୍।
ହଁ କଲ କହୁଛି ରିସିଭ କରୁଛି ତମେ କରିବ ତାପରେ ମୁଁ କରିବି ଏମିତି ଚାଲିବ।
ହଁ ହଉ ଆଉ କଣ କରୁଛ? ରୋଷେଇ କଣ ଆଜି ହେଇଥିଲା ଦିନର।
ଆଉ ତମ ପୁଅ କଁ କରୁଛି?
ରୋଷେଇ।
ରୋଷେଇ ମା କରୁଛନ୍ତି ତ ଆଉ।
ଦିନରେ କଣ ହେଇଥିଲା କଣ ଖାଇଥିଲା ରୋଷେଇ ହେଇଥିଲା।
ଆ ଦିନରେ। ଭାତ ସେ ଟମାଟ ବାଇଗଣ ସେକା। ଆଳୁ କାଙ୍କଡା ଭଜା ଶାଗ ଭଜା।
ଆ ହଉ ଭଜା ଭଜି ତ ଏଇ ଗରମକୁ ଭଜା ଭଜି ଠିକ ଆଉ। ବର୍ଷା ବର୍ଷି ତ ବେଶୀ ହଉନି କାଲି ଟିକେ ବର୍ଷା ହେଇଗଲା ଇଆଡେ। ଆଜି ପୁରା ଗରମ ଯୋର। ଆମର ହେଇ ଭାତ ଡାଲମା ଭଜା ଏଇଗୁରା ହେଇଥିଲା ଆଉ କଣ।
ହୁଁ ହୁଁ।
ଭାତ ଡାଲମା ଭଜା। ଏଇଟା ମାନେ ପରଟା କ ତରକାରୀ ଆଳୁ ମଟର ତରକାରୀ କରିବି ଆଉ।
ହଁ।
ଆଉକଁ କରୁଚ? ପଢାପଢି ସରିଗଲାଣି?
ନାଇଁ ମୋର ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ହେଲା।
ହଁ ଚାଲିଛି ଆଉ।
ଏକ୍ଜାମ ଚାଲିଛି ଏବେ ଆଜିଠୁ ଷ୍ଟାର୍ଟ।
ହଁ।
ସେମିଷ୍ଟର।
ହଁ ହଉ ଚାଲୁ ଇଆଡେ ବି ଗୋଟେ ଇଏ ଇଏ ହଉଛି ତ ଆଉ କଣ ନାଇଁ।
ହଁ ସବୁ ସଂସ୍ଥା ଚାଲୁଛି ଯାହା ଯୋଉ ବାଟରେ ଆଉ।
ହଁ।
ପଢା ତା ବାଟରେ ଇଏ ତା ବାଟ ରେ।
ଏଟା କେତେ ଦିନ ହେଲା ଆପଣଙ୍କର ଆଡେ ଇଏ ହେଲେଣି ଏଥିରେ?
ମୁଁ ଏବେ ହେଇ ଦସ ଦିନ ହବ ହେଇଥିନି।
ହଁ ହଉ ମୋ ତ ଏବେ ହେଇଛି ଆଉ ମୋ ଯା କରିଦେ
ଓ ହୋ ଆମ ଆରେ ଜଣେ ଦିଦି ସି ମ ମତେ କହିଥିଲେ ତ ମୁଁ କରିଥିଲି ଆଉ।
କୋଉଠି ଅଛ ବଏସ ଇଏ ହଉଛି। ହ୍ୟାଲୋ।
ହଁ।
ଭଏସ କଟୁ ଚି। ପୁରା ନେଟୱାର୍କ ଅଛି ଏଠି ମୁ ଛାତପୁର ଅଛି। ଛାତ ଉପରେ ଅଛି ମୁଁ।
ହଁ ଟିକ ଭଏସ ଇ ଏହେଲା ତ ହଉ। ଆଉ ସମସ୍ତଙ୍କ ଘର ଘରେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ।
ତିନି ଭଉଣୀ ଯେ ବଡ ଭଉଣୀ ମ୍ୟାରେଜ କରିଗଲେଣି ଆଉ ତମେ ମଝିଆ। ଆଉ ସାନ। ପୁଅ ନାହାନ୍ତି ନା ହଁ ହଉ। ଆଉ ପଢ଼ାପଢ଼ି ଭଲ ଠିକରେ ଚାଲିଛି ଆଗକୁ କଣ ହେବାକୁ ଚାହୁଁଛ ମାନେ କଣ ଅଛି କିଆରିଅର ମାନେ
ଟିଚର ଲାଇନ୍ ଯିବାର ଅଚି ଦେଖ କଣହୋଉଛି ଆର୍ଟସ ଆ
କଁ କହିଲେ?
ଆର୍ଟସ୍ ନେଇଛିି, ଇକୋ ନୋମିକ ଅନର୍ଷ।
ହଁ ହଁ, ହଉ ଭଲ ଅଛି ଟିକେ ପଢାପଢି କର।
ଇକୋନୋମିକସ ତ ଯାହା ନେଇଛି ମୁଁ ସେ ନେଇଗଲି। ଏପଡ ମୁଣ୍ଡରେ ପଛି ହେପଟୁ ମୁଣ୍ଡରୁ ବାହାରୁଛି।
ହୁଁ, ନାଇଁ ପଢିବ ନା ଠିକ ସେ ହୁଁ।
ହେଲେ ଆମ୍ କଣ ପ୍ଲସ୍ ଟୁ ଯାଏଁ ପୁରା ଓଡ଼ିଆରେ ପଢ଼ିଚି ନା ଏଇଟା ସଡ଼ନ୍ ଗୋଟେ ଇଂଲିଶ ପଳେଇ ଆସିଲା।
ହୁଁ।
ସେଇଟା ଟିକେ ପ୍ରୋବ୍ଲେମ ହୋଇ ଯାଉଛି ଆଉ।
ଭଲସେ ଟିକେ ପଢାପଢି ଟିକେ ଧ୍ୟାନ ଦିଅ ଏ ଏକ୍ଜାମ ଚାଲିଛି ନା ପଢ ଟିକେ ଆଉ। ରାତିରେ ଉଠିଯିବ ତିନିଟା ରାତିରେ ଚାରିଟା
ରାତିରେ ମୋର ଉଠିବା ଟା କେବେ ବି ହଉନି। ମୁଁ ରାତିରେ ମାନେ ବା ଵାର ଟା ଗୋଟେ ଯାଏ ପଢିଦେବି କିନ୍ତୁ ରାତିରେ ଉଠିବାଟା ହବନି।
ହୁଁ ପଢିବ ନା ଟିକେ ଏକ୍ଜାମ ଚାଲିଛି ନା ଟିକେ ଭଲରେ ଉଠିକି ଚାରଟା ଥରୁ ଟିକେ ଉଠିଲେ ମନେ ଟା ମନେ ରହେ।
ହଁ ସକାଳ ଟାଇମ୍ ଆଗରୁ ଅଭ୍ୟାସ ଏବେ ଆମର ଅଭ୍ୟାସ ନାହିଁ ଆଉ।
ପୁଅ କ ଏଁତେ ଉଠଉଛି ହଁ। ହୁଁ ରାତିରୁ ମୋ ପୁଅକୁ। ସେ କଣ କରୁଛି ପୁଅର ନାଇନ୍ କ୍ଳାସ ହେଲାଣି।
ଓ ହୋ।
ହୁଁ। ସେଇଟା ନାଇନ୍ ହେଲା ତାକୁ ରାତିରେ ଉଠଉଛି। ସେ କହୁଛି ସେଏ ଆଲରାମ ଦେଇଛି ବା କଛି ମାମା ମୋ ଥୋଇ ଦେଇଥିବୁ କାନ ମୁଁ କଣ। ମୁଁ ବନ୍ଦ କରିବି।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
। ସେ ଆଲାରମ ବନ୍ଦ କରି ଦଉଛି ପୁଣି ତାକୁ ଆହୁରି ଶୋଇ ପଡୁଛି। ଯଦି ଆଲାରାମ ବାଜିଲା ତୁ ଉଠିବୁ ନା ନାଇଁ ସାଙ୍ଗେ ସାଙ୍ଗେ କହୁଚି ମୁଁ ପାଖ ପାଞ୍ଚ ମିନିଟ ଖଣ୍ଡେ ଶୋଇବି ତାପରେ ଉଠି ଶୋଉ ଶୋଉ ନିଦ ହେଇଯାଉଛି ଆଖି ବନ୍ଦ ହେଇଯାଉଛି।
ଏଇଟା ସମସ୍ତଙ୍କର ହାବିଟି।
ହଁ ବା ମାନେ ସାଙ୍ଗେ ସାଙ୍ଗେ ଆଉ ଉଠୁ ଆଲରାମ୍ ବାଜିଲେ ଉଠି ହଉଛି କି।
ସେମିତିମି ଚାରିଟା ଆଲାରାମ ଦେବ ଯାଇକି ଠିକ ହବ ନହେଲେ ହବନି।
ହଁ ସେଇଠୁ। ସେମିତି କରିଛିବୁ କାଲି ହଁ ହଉ ତୁ ମୁଁ ନା ତୁ ଏଥର ଉଠେଇଦବୁ। ଆଲୋରାମ ବାଜିଲା ପରେ ବି ମୁଁ କହିଲି ମୁଁ ଅନେଇଥିବି ବଧେ ତୁ କେତେବେଳେ ଉଠିବୁ ଆଉ।
ହୁଁ ହୁଁ। ମା ତାଲା ଦେବ ଆଉ।
ହଁ ବା ଆଲରାମ ହଉଛି ମା।
ମୋବାଇଲ ଆଲାରାମ ବି କାମ ଦେବନି।
ହୁଁ। ହ କଣ ଖାଇଥିଲା ଆଉ ସନ୍ଧ୍ୟାଳେ ମ୍ୟାଗି ନାଇଁକି।
ହଁ।
ଆଉ ରାତିରେ ରୋଷେଇ।
ରାତିରେ ରୋଷେଇ ଚାଲିଛି ତ କଣ ଝୋଳ ହେରିକା ହଉଛି।
ହୁଁ ଭାତ ନା ରୁଟି।
ଆଜି ଭାତ ହବ। ଖରା ଦିନେ ରୁଟି ଏବେ ଖାଇବାକୁ ଇଛା ହଉନି।
ହଁ ବା। ଏ ରୁଟି ପୁଅର ଟିକେ ତାର ଟିକେ ଇଏ ସିଏ କହିବେ ମୋ ରୁଟିକୁୁ ମୋ ପାଇଁ କର।
ଅଭ୍ୟାସ ଯାର।
ହୁଁ। ସବୁବେଳେ ନାଇଁ ମଁ ସବୁବେଳେ ରୁଟି କଲେ ଛୋଟ ଛୁଆନା ସବୁବେଳେ କଣ ରୁଟି ହଁ ବଡ ହେଲେ ହଁ ତୁ ତୋର ରୁଟି ଖାଇଲୁ ଏଇ ଦିନୁ ରୁଟି ଖାଇକି ରହିବ ରାତିରେ? ହଁ ମୋଟା ମୋଟା ହେଇଥିବ ରାତିରେ ରୁଟି ଖାଇଲେ ଚଳିବ।
ଏ ହଁ।
ପତଳାକୁ ରୁଟି ଖାଇଲା ହେନୁ ପୁଅ ପୁରା ପତଳା ହେଇଯିବ।
ବାସି ରୁଟି ଖାଇଲେ ଭଲ କିନ୍ତୁ ଦେହ ପାଇଁ। ମାନେ ମୋଟା ହବ ଟିକେ।
ବାସି ରୁଟି ଖାଇଲେ।
ହଁ। ଆଉ ଏଇ ରୁଟିଟା ଖାଇ ମାନେ ନମାଲ ଯୋଉ ସାଙ୍ଗ ସାଙ୍ଗ ରୁଟ
ବାସି ରହିଲେ ସିନା ଛୁଆ ଗୁରା ଆମ କିଲେ। ଆମେ ସିନା ଖାଇଦଉଛେ। ଛୁଆଡା ମଗିଲେ ବାସି ରୁଟି।
ହୁଁ- ସେମାନେ କହି ବାସିଜିନିଷ ଖାଇଲେ ମ ସେମାନେ କହିବେ ମମି ବାସି ଜିନିଷ ଖାଇଲେ ପେଟ ଖରାପ ହବ ଖାଇବାନି।
ହଁ ହଉ ରଖୁଛି।
ହଁ।